ଏ ଅନ୍ନ ଆପଣ ରଖିଛନ୍ତି?
ହଁ ହଁ ଜୟଶ୍ରୀ ଜଗନ୍ନାଥ ହଁ ଶୁଣିପାରୁଚି ମାନେ ହଠାତ୍ ସେ କଲ୍ ରେ ଥିଲା।
ନାଇଁ ନାଇଁ ମୁଁ ଭାବିଲି ତ ମୁଁ ହେ ଭଗବାନ ମୁଁ ତ ପୁରା ଡରି ଯାଇ ଥିଲ ମୁଁ କହିଲି ଇ ଭଗବାନ ମୁଁ କହିନି
ହୁଁ ମୁଁ ତ ସେଇୟା କହିଲି ମୁଁ ତ ନିଜେ ଡରି ଯାଇଚି ହେଲେ ପ ଫୋନ ଟା ଉଠୁନାହିଁ ମୋର। ମୋର ଉପରେ ଏତେ ସାରା ମେସେଜ ଆସିଚି ମୁଁ କଣ କାଟିଲା ବେଳେ ସେଇଟା କଟିଯିବ ମୁଁ ଦେଖୁଚି ତାଙ୍କର କଲ ରିଜେକ୍ଟ ହେଇଯିବ ଭାବୁଚି ପୁଣି ମୁଁ କହିଲ ଦେଖେ ଦେଖେ ଦେଖେ କହି ଉଠେଇଦେଲି ଯାହା‌ହଉ।
ଯାହାହଉ ଏଇ ସବୁ ଜଗନ୍ନାଥଙ୍କ ବରାଦ ଆଉ।
ହ
ଏ ମୋର ବିଶ୍ଵାସ କରିବେନି ମୋର ମିନିଅମ୍ ପାଞ୍ଚଟା ଖଣ୍ଡେ କଲ୍ ସେମିତି ରିଜେକ୍ଟ ହେଇଚି। ଜଣେ ମତେ ପ୍ରତିଶ୍ରୁତି ଦବ ଯେ ଆଉ ହଁ ତମେ କଲ କର। ମୁଁ କଲ କଲା ବେଳକୁ ସିଏ ଆଉ ଉଠାନ୍ତିନି। ଯାହା ଫଳରେ କଣ ହୁଏ ନା ମୋର କଲ ରିଜେକ୍ଟ ହୁଏ। ତାପରେ ଲେଖିକି ଦେବେ ସରି ଉଠେଇ ପାଇଲୁନୁ ଆଉ ମୁଁ କହେ ଏତ ଛାଡ ଗଲା ଯୋଉଟା ଗଲା ଦେଖନ୍ତୁ ଯୋଉଟା ହବାର ଥିବ ହବ ତାକୁ କିଏ କଣ ଅଟକେଇ ପାଇଲାଣି ନା ଅଟକେଇ
ହୁଁ ହୁଁ ହୁଁ। ଚଳି ବରୀ ଏମିତି ତମର ତ ଟାକ୍ସ କମ୍ପ୍ଲିଟ କରିବାର ଅଛି ଆମର କରିଦେଲେ ଇଏ ଗଲା ହୁଁ।
କଷା ମୁଁ ସେଇଥିପାଇଁ ପୁରା ମୁଁ ନା କିଛି ନାହିଁ ମୋର ସେଇତ କିଛି ନାହିଁ ମତେ ଏତିକି ଖାଲି ଭଲ ଲାଗୁଚି ସିରିଏସିଲି ମତେ ଏତିକି ଭଲ ଲାଗୁଚି ଯାହା ଆଉ କିଛି ଲୋକଙ୍କ ସହିତ କଥା ହେଇକି ମୁଁ ମୋ ସମୟ ଟାକୁ ନିଜେ ଅତିବାହିତ କରିପାରୁଚି। ତାଠୁ ବଡ ଜିନିଷ ଜୀବନରେ ଆଉ କଣ ଥାଏ। ଟାଇମି ଇଜ ମାନେ ସମୟ ଟା ସବୁବେଳେ ସମସ୍ତଙ୍କ ପାଇଁ ଉପଯୋଗୀ ହୋଇଥାଏ। ସେଇ ସମୟକୁ ଆମ ସ କାହା ସହିତ କୋଉ ସମୟ କାରଣ ମୁଁ କିଏ ଆପଣ ଜାଣିଥିଲେ ନା ଆପଣ କିଏ ମୁଁ ଜାଣିଥିଲି। ଏରା ସବୁ ପ୍ରଭୁଙ୍କ ଲୀଳା। ଯାହା ହଉ ସେମିତି ଲୋକଙ୍କ ସହିତ ସେଇ କ କଥା କହୁଚିପା ସେମିତି ଲୋକଙ୍କ ସହିତ ମୋର ଯୋଉ ଚତୁଃପାର୍ଶ୍ବରେ ଯୋଉ ଲୋକଙ୍କ ସହିତ ମୁଁ ଯା ଯୋଉ ସମୟ ମୁଁ କାଟୁଛି ଏଇ ସ ଚେତ ଚିନ୍ତାଧାରା ମାନେ ଚେ ଚେତନା ହିସାବରେ ମୋର ସବୁବେଳେ ଏଇ ସମୟ ଗୁରା କଟି ଯାଉଚି। ଯାହା ଫଳରେ ମତେ ସେଇଟା ବହୁତ ଭଲ ଲାଗୁଛି ମାନେ ମୁଁ ତ ବହୁତ ଖୁସି ଅଛି ଯାହା ଆଉ ଏମି ତି ମାହୋଲ ଟା ଥିବା ଦରକାର ଏ ଏଇଆ ଆଉ ଆଉ ଆପଣଙ୍କର କଣ ରୋଷେଇ ବାସ।
ହଁ ହୁଁ ଭଲ ଚାଲିଚି। ମାମା କରୁଚନ୍ତି ମୁଁ ଦିନ ବେଳା ମୋମୋ କରିଥିଲି। ଖାଇଥିଲି ତାପରେ ସନ୍ଧ୍ୟାବେଳେ ଯାଇଥିଲି କଫି ପିଇକି ଆଇଲି ମୋର ଡେଲି କା ରୁଟିନ କଫି ବାହାରେ ପିଇବାର ଅଛି ମାନେ ପିଇବି କୋଲ୍ଡ କପି।
ଆଚ୍ଛା ଆଚ୍ଛା।
ଡେଲିିକା ରୁଟିନ ହେଇ ଗଲାଣି ହଁ।
ତି କଣ କୋଲ୍ଡ କଫି। ଆମେ ତ କେବେ ପିଇନୁ କଫି ତ ମୁଁ ପିଇଚି ଆମର ଯୋଉ ମାନେ ମାର୍କେଟ ରେ ଯୋଉ ଚା ଦୋକାନରେ କଇବ କୋଲ୍ଡ କଫିଟା ଦେଖ ମୁଁ
କୋଲ୍ଡ କଫି ବାହାରେ ପିଇିବେ। ତାର ଟେଷ୍ଟ ମାନେ ସେଇଟା ଥରେ ପିଇଲା ପରେ ବହୁତ ପିଇଆକୁ ଇଛା ହବ। ପଇସା ତ ଆପଣଙ୍କ ପାଖରେ ଅଛି। ପିଇବାକୁ ବହୁତ ଇଛା ହବ ପଇସା ଥିଲେ ହାତ ଖାଲି କଲକଲ ହବ କଲ୍ଡ କଫି ପିଇବାକୁ। ବହୁତ ଟେଷ୍ଟି ବହୁତ ଟେଷ୍ଟି ମାନେ କଣ କହିଲେ ସେ ବହୁତ ହୁଁ କୁହନ୍ତୁ।
କଫିରେ ବହୁତ ମାନେ ଆ କଫି ଟା ବଡି ପାଇଁ ଖରାପ ଜାଣିଚନ୍ତି ନା ନାଇଁ।
ନାଇଁ ସବୁ କଫି ନୁହଁ। କିଏ କହିଲା କଫି ଭଲ ମାନେ ମାନେ କହନ୍ତି ଓଠ କଳା ପଡିଯିବ କିଏ କଳା ପଡ଼ିଯିବ ହେଲେ।
ଓଠା ଓଠ କଳା ପଡିଯିବ ଆଉ ହାର୍ଟ କୁ ସିଏ ବହୁତ ଡ୍ୟାମେଜ କରିଦିଏ କାରଣ
ନା ଏମତି ଭଲ କପି ପିଇଲେ ହୁଁ ହେମିତି କିଛି ନାଇଁ। ନର୍ମାଲ ଆପଣ କ କଫି ପିଇକି ଦେଖିବେ ଦେଖ ମଦ ବି
ନାହାନ୍ତି।
ଡ୍ରିଙ୍କବି ଆରେ ଦେଖୁନାହାନ୍ତି ଘରେ ତ କଫି ପୁଣି କଫି ଟା ଗୋଟେ କିଣିଲେ ନା ନାଇଁ। ବାହାରେ କୋଉଠି ବାହାରେ ଯୋଉମାନେ ସେମାନେ ବନାନ୍ତି ଆମ ସାମ୍ନାରେ ହିଁ ବନାନ୍ତି। କିଛି ନୁହଁ ମୁଁ ବା ଘରେ ହିଁ କରିକି ପିଏ। ବଟ ବାହାର କଫି ଦେଖନ୍ତୁ ନା ସେଥିରୁ ଗୋଟେ ପାଉଡର ଟା ପଡେ ଗୋଟେ ଅମୁଲ ପାଉଡର ଟା ସେ ପାଉଡର ଟା ପକେଇଲେ କଫି ଟା ବହଳିଆ ହୁଏ ହେଲା ସେ ସିଏ ଆଣିକି ର ରଖୁଛନ୍ତି ମେନ୍ଚେ ସିଏ କରୁଛନ୍ତି ଆମେ ଥୋଡିିନା ରଖିକି ଡେଲି ଡେଲି କରିବୁ। ଏମିତି ତ ମୁଁ ପିଉଛି ମୁଁ ବହଳିଆ କରିକି ପିଏ ମାନେ ମୋ ଓରିଓ ମାନେ ଯେମତି କଫି କେମିତି କହିଲେ। ପୁରା ଚିଲ ବାଲା ଉ ରଖିବେ କ୍ଷୀର ମାନେ ପୁରା ବରଫ ହେଇଯାଇଥିବ ସେ କ୍ଷୀର। ତାକୁ ଯେମତି ତାକୁ ତାପରେ ସେ ଯୋଉ ଗ୍ରାଇଣ୍ଡର ରେ ପୁ ପୁରେଇକି ଅ କରନ୍ତୁ ନହେଲେ ଯାହାବି ମାନେ ମୁଁ କେମିତି କରେ କହିଲେ ଦେଖନ୍ତୁ। ମାନେ ଚାରି କି ପାଞ୍ଚ ଚାମଚ ନେବେ ଚିନି ଗୋଟେ ଆସ୍ ରେ କାଚ ଗ୍ଲାସ୍ ରେ ନେବେ ଚାରି କି ପାଞ୍ଚ ଚାମଚ୍ ଚିନିି ନେବେ ଜେଦି କଫି ଫେନ୍ ଟିଆ ପାଇଁ ସେଇଟା ଥିବ ତ ଭଲ କଥା ନହେଲେ ହାତରେ ଫେଣ୍ଟିବେ କେମ୍ତି କହିଲେ ଏଇ ଯୋଉ ନାହିଁ ଫେଣ୍ଟିଆ ପାଇଁ ଯେମିତି ଘର କରଣାରେ ଫେନ୍ ଫେଣ୍ଟିଆକୁ ଯେମିତି ଥାଏ। ମାନେ ଗୋଟେ ସ୍ ଯୋ ମାନେ ଯୋଉ ସବୁ ଜିନ୍ଷ ଫେଣ୍ଟିଆକୁ ଦହି ଫେଣ୍ଟିଆକୁ କି ଗୋଟେ ଏମ୍ତି ଦହି ଫେଣ୍ଟିଆକୁ ଯେମିତି ହାତରେ ଏମ୍ତି ବୁଲା ନ୍ତିନି ଯେମ୍ତି ନାଇଁ ନାଇଁ ମିକ୍ସଚର୍ ହଁ ସେଇ ଯୋଉ ଯୋଉ ହାତରେ ଯୋଉ ଧରିକି। କିହଲା ହୁ ସେମ୍ତିଆ ଆଣିକି ସେମ୍ତି ଆଣିକି ଆପଣ ସେଇ ଚାମ୍ ମାନେ ଚି ପାଞ୍ଚ୍ ଚାମଚ୍। ଚିନି ଆଉ ଦିଟା କଫି ଛୋଟ ଛୋଟ ପ୍ୟାକେଟ୍ ଦି ଟଙ୍କା ଚାର୍ ଟଙ୍କା ଏମ୍ତି ମିଳୁଛି ହେଲା ଦି ଦି ଟା କି ଚାର୍ଟା ଯେତେ ବି ପକେଇଲେ ଭଲ ହେଲା ସେମ୍ତି ସେମ୍ତି ହିସାବରେ ପାକେଟ୍ ହିସାବରେ ପକେଇଦିଅ ମୁଁ ସେମ୍ତି କୋହୁଚି ସେମ୍ତି ପକେଇ ଦେଇକି ତାକୁ ସେଇଥିରେ ପାଣି ଟି କେ ଜସ୍ ଟିକେ ମାନେ ଠୋପେ ପାଣି ଠୋପେ ମାନେ ଗୋଟେ ଠିପିଏ ପାଣି ଦେଇକି। ଟିକେ ଅଳ୍ପ ହବ ଯେମ୍ତି ଚିନି ରେ ଡଷ୍ଟ ଟିକେ ବୁଡୁଥିବ ସେମ୍ତି କରିକି ପୁରା ଫେଣ୍ଟିବେ ହେଲା? ବୋହୁତ୍ ସମୟ ପେଣ୍ଟିଲା ପରେ ସିଏ ଗୋଟେ କ୍ରିମ୍ ଚେକ୍ଚର୍ ରେ ଆସିଯିବ। ସେମିତି ଫେଣ୍ଟିଲେ ଭଲ ହୁଁ ପୁରାକ୍ସ କ୍ରିମି ଚେକ୍ଚର୍ ମାନେ ପୁର କ୍ରିମ୍ ବୋହୁତ୍ ଗାଢା କ୍ରିମ୍ ହେଇଯିବ ନହେଲେ ଆପଣ କପ୍ କଫି ମିକ୍ସଚର୍ ବି ମିଳୁଚି ଶହେ କେତେ ଟଙ୍କା ଓନ୍ଲି ଅନ୍ ଲାଇନ୍ ବି ହୁଁ ସେଇଟା ବି ସେଇ ସେଇଆକୁ ବୁଲେଇଦେବେ ଚଳିବ ମୁଁ ଏମ୍ତି ହାତରେ ମୁଁ ଏମ୍ତି ଫେଣ୍ଟେ ମୁଁ କଫି ମିକ୍ସଚର୍ ଟା ଆଣିବି। ସେମ୍ ମୁଁ ହାତରେ ଫେଣ୍ଟିକି ପୁରା କଫି ଟାଇପ୍ ର ହୁଁ ହୁଁ। ହଁ ମୁଁ ଫ୍ଲିପ୍ କାର୍ଡ ରୁ ହିଁ ୟୁଜ୍ କରେ ସବୁ ହଁ ହଁ ମୁଁ ଏ ମିକ୍ସଚର୍ ବି ୟୁଜ୍ କରେ ବଟ୍
ଏ ମେଷୋ ରେ ସବୁ ମୁଁ ଆଗ ଆଗୁରୁ ଆପଣଙ୍କୁ ମୋ ମାନେ ଇଏ ବିଷୟରେ କହିଦୋଉଚି ଦେଖନ୍ତୁ। ଫଷ୍ଟ ଫାଷ୍ଟ ଆମର ନା ନା ନା ମୁଁ କହିଆର ମାନେ ହୋଉ ଫାର୍ଷ୍ଟ ପ୍ରାଇଭେଟ୍ ହୋଉଚି ମିନ୍ତ୍ରା ମିନ୍ତ୍ରାରେ ଯାହା ଫେରିଲା ସେଇଟା ଯିବ ଆପଣଙ୍କର ଫ୍ଲିପ୍ କାର୍ଡ କୁ। ଫ୍ଲିପ୍ କାର୍ଡ ଯାହା ଫେରିଲା ସିଏ ଯିବ ମେଷୋ କୁ।
ମଗାଏ ସବାନା ରୁ ସେଥିରେ ଭଲ ଭଲ ଡ୍ରେସ୍ ପ୍ରାଇସ୍ ଅଧିକ ଆଉ ଭଲ କ୍ଵାଲିଟି। ହିସାବ୍ ରେ ହୁଁ ସବାନା। ଆଉ ସ ସ ନାଇଁ ମାରିବେ ଦେଖିବେ। ତାର ସବୁ ପ୍ରାଇଜ୍ ହାଇ ପ୍ରାଇଜ୍ ତାନେ ଗୋ ଗୋଟେ ଡ୍ରେସ୍ ପାଞ୍ଚ ହଜାର ଟଙ୍କା ଓନ୍ଲି ଜାଣିନି ଯୋଉଟା ଯୋଉଟା ଫ୍ଲିପ୍ କାର୍ଡ ରେ ମେଷୋରେ ଦୁଇଶହ ତିନିଶହ ଟଙ୍କା ଦେଖଇବ ସେଇଠି ପାଞ୍ଚ ହଜାର।
ହୁଁ ହୁଁ ହୁଁ ଯାହା ହୋଉ ଭଲ ହେଲା ଆଉ ତାହେଲେ ସବାନା ରୁ ପ୍ରାୟ ଜିନ୍ଷ ତାହେଲେ ଆସିକି ଫ୍ଲିପ୍ କାର୍ଡ ରେ ମିଶୁଛି ଜଣା ପଇଲା ଏଥର ଆଉ।
ନାଁ ହେଲେ ଦେଖନ୍ତୁ ମୋ ହିସ୍ ହିସାବରେ ମୁଁ ଏବେ ଯେତିକି ଜାଣିଲି ମୁଁ ଫ୍ଲିପ୍ କାର୍ଡ ମୁଁ ମେଷୋରୁ ବି ଅର୍ଡର କଲେ। ମାନେ ଏଇଟା ନା ଗୋଟେ ମାନେ ମାନେ ମାନେ ଦେଖ ଗୋଟେ ବ୍ରାଣ୍ଡ ପାଇଁ କି ଗୋଟେ ଜିନ୍ଷର ଦାମ୍ ବଢୁଛି କେବଳ ଗୋଟେ ବ୍ରାଣ୍ଡ ପାଇଁ କି ନୁହଁ କି ଗୋଟେ ଦେଖ ମେଷୋରୁ ଯୋଉ କପଡା ମିନଥ୍ରା ରୁ ସେଇ କପଡା ମୁଁ ଆଣିଛି ମୁଁ ପିନ୍ଧିଛି ମୋ ସାଙ୍ଗ ମେଷୋରୁ ଆଣି ଥିବ ମୁଁ ମିନଥ୍ରାରୁ ବି ଆଣିଥିବି ଯେଦି ଆମ ଦି ଜଣଙ୍କ କ କପଡା ସେମ୍, କ୍ଵାଲିଟି ସେମ୍, କଲର୍ ସେମ୍ ସବୁ ସେମ୍। କିଛି ଡିଫେକ୍ଟ ନଥିବ କିଛି ଡିଫେକ୍ଟ ନଥୁ ତୁତ କଁ ପାଇଁ ଦୁଇଶହ ଟଙ୍କା ମିନଥ୍ରାରୁ କଁ ପାଇଁ ଆଣିବନି ପାଞ୍ଚ ହଜାର ଦେଇକି କଁ ପାଇଁ ଆଣିବ?
କହୁଛି ବା ତାର ତାର ବା ଜିନିଷ ଟା ତମକୁ ବୁଝଉଥିଲି ତମେ ଅଧାରୁ ମତେ ଅଟକେଇଦେଲ। ତାର କାରଣ ହଉଚି ତମେ ଫାଷ୍ଟ ପାୟୋଟି ଫାଷ୍ଟ ଯୋଉ ଜିନିଷଟା ଆସେ ପ୍ରଥମେ ମିନ୍ତ୍ରାରେ ସେଲ୍ ହୁଏ। ବୁଝିପାରିଲେ ନା ନାଇଁ? ମିନ୍ତ୍ରା ଯଦି ତାକୁ ଲୋକ କଣ କରୁଛନ୍ତି ଆଜିକାଲି ତ ପୁଅ ଝିଅ ଯିଏ ବି ହେଲା ତାକୁ ନଉଛନ୍ତି ପିନ୍ଧି ଦଉଛନ୍ତି ରିଟର୍ନ ମାରି ଦଉଛନ୍ତି। ମାରୁଚ ନା ମାରୁନାହାଁନ୍ତି ତ ସେ ପ୍ରଡ଼କ୍ଟ ସେଟା କଣ ହେଲା ଯେ ଟିକେ ବି ଡାମେଜ ହେଇଥିଲା ସେଇଟା ଆସିବ ଫ୍ପକାର୍ଟ କୁ। ଫ୍ଲିପକାର୍ଟ କୁ ଆସେ ଫ୍ଲ୍ପିକାର୍ଟ ରେ ସେମିତି ଯଦି କିଏ ନେଲା ପିନ୍ଧିଦେଲା ପୁଣି ତାକୁ ଫେରଇଦେଲା ସେଇଟା ଯିବ ମେସୋ କୁ ମାନେ ପ୍ରାଇସ ଟା କେମିତି ଲୋ ହେଇ ହେଇ ଚାଲୁଚି। ମେସୋ ଯଦି ତାକୁ ରିଟର୍ଣ କଲା ତାହେଲେ ସେଇଟା ଯିବ ସ୍ନାପଡିଲ୍ କୁ। ହେଲା ତ ସ୍ନାପଡିଲ ରୁ ଯୋଉଟା ଯିବ ତଳକୁ ସେଗୁରା ସବୁ ଆପଣଙ୍କୁ ଇନଷ୍ଟାଗ୍ରାମ ରେ ଦେଖେଇବ ୟୁଟ୍ୟୁବ ରେ ଦେଖେଇବ। ଯୋଉ ଲିଙ୍କ୍ ସବୁ ଆସେ। ଆପଣ ସବୁ ସେଇଥିରୁ ଯଦି ମାରିଦେବେ କେବେ କେବେବି ମୁଁ ଆପଣଙ୍କୁ ସଜେଷ୍ଟ କରିବି ଇଂଷ୍ଟା ଫିଂଷ୍ଟା କୌଣସି ଇଏରେ ଯଦି ଲିଙ୍କ୍ ଆପଣଙ୍କୁ ଦେଖଉଚି କେବେ କିଣିବେନି କାହିଁ କହିଲେ? ଆପଣଙ୍କୁ ଦେଖେଇବ ହଜାର ଟଙ୍କାର ଜିନିଷ କିନ୍ତୁ ଆସିଥିବ ତା ଦେହରେ ତିରିଶ୍ ଟଙ୍କିଆ ସାଢି। ହେଲା ବୁଝିପାରିଲେ ନ ନାଇ? ଏସବୁ ଜିନିଷ ଆପଣ ଫେସ୍ କରିବେ।
ମୁଁ ଏବେ ମେଷରୁ ଆଣି ମୋର ମାନେ ମେଷ ଉପରେ ଭର୍ଷା ଅଛି ଦେଖ ଚୋଉଟାକୁ ସେଇ ସେଥିରେ ଆଣିବ ମୁଁ ଯଦି ମାନେ ସବାନା ରେ ଅବ ବହୁତ୍ ମାନେ ୱାନ୍ ପିସ୍ କପ୍ଟ ଗୁଡା ବଢିଆ। ଆଉ ସେମିତିଆ ପ୍ରାଇସ୍ ମାନେ ସେମିତିଆ ଯୋଉ ସବାନା ରେ ଯୋଉ ଡ୍ରେସ୍ ଗୁଡା ଅଛି ସେଟା ମେଷ ମିତ୍ରାରେ ନାଇଁ। କି ଫ୍ଲିପ୍ କାଡ୍ରେ ନାଇଁ ସେଇ ଡେସ୍ ଗୁଡା ଯୋଉଟା ସବାନାରେ ଅଛି। କାହିଁନା ସେଗୁଡା ବ୍ରାଣ୍ଡେଡ୍ ଡ୍ରେସ୍ ତାପରେ ମାନେ ତା କଥ୍ ଥା ଗୁଡା କ୍ଵାଲିଟି ବହୁତ ଭଲ ଯେମତି ଭଲ କିନ୍ତୁ ସବାନା ରେ ସବୁ ଭଲ। ମାନେ ସେମିତିଆ ମୁଁ ମିଶୋ ଫ୍ଲିପ୍ କାର୍ଡରେ ଯେତେ ବି ସର୍ଚ କଲେ ମୋତେ ସବାନ ର ଡ୍ରେସ୍ ଗୁଡା କିଛି ମିଳେ ନି। ତ ମୁଁ ସେଠୁ ମୁଁ ସବାନରେ ମକେଇଲି କିଛି ନାହିଁ ସବାନରେ କଣ କଇଲେ ମାନେ ପନ୍ଦର କୋଡିଏ ଦିନି ପରେ ଗୋଟେ ଡ୍ରେସ୍ ଆସେ ଯେମିତି ଚିଡି ଲାଗିଲା। ମୁଁ ବେଶୀ ପନ୍ଦର କୋଡିଏ ଦିନି ପରେ ଗୁଡା।
ଏ ବୋପା ମା।
ହଁ ବା ସେଇଥିପାଇଁ ମୁଁ ଜମା ସେଥିରୁ ମଗେଇବାକୁ ଚାହେଁନି ମୁଁ ମିଶୋରୁୁ ମଗେଇଲେ ସେଥିରେ ପା ତିନି ଦିନି ଚାରି ଦିନି ମିନିମମ୍ ହଁ ସେଥିରେ ସେଥିରେ ଭଲ। ସେଥିରେ କଁ କଇଲେ ମୁଁ କିଛି ନାଇଁ ଦେଖ ଝିଅ ପିଲା ମାନଙ୍କର ଅଛି କି ଗୋଟେ ଡ୍ରେସ୍ ଟା ଗୋଟେ ଥର ପିନ୍ଧିବେ ସବୁଥର ପିନ୍ଧିବେନି। କାହିଁ
ଆଜ୍ଞା।
ମୁଁ କହୁଚି ସବୁ ଝିଅ ସେମିତି। ହେଲା ଉଁମ ମାନେ ମୋ ସାଙ୍ଗ ସର୍କଲ ରେ ମୁଁ ଯାହାକୁ ବି ଜାଣିଚି। ମାନେ ସମସ୍ତେ ଡ୍ରେସ୍ କିଣିକି ଆଣନ୍ତି କିନ୍ତୁ ଥରେ ହିଁ ପିନ୍ଧିବେ ଆଉ ପିନ୍ଧିବେନି। ଫଟୋ ଇନ୍ ଷ୍ଟାଗ୍ରାମ୍ ରେ ପୋଷ୍ଟ ହେଇଗଲା ମାନେ ସେ ଫୋ ସେ ଡ୍ରେସ୍ ଫୋପ୍ ଫୋପଡା ହବ ନଲେ ଥୁଆ ହବ ନା ନା ଥୁଆ ହବ୍ ହଁ ଯଦି ନାଇଁ ରିଟନ୍ କରନ୍ତିନି କିଛି ଛାଙ୍ଗ ଥାନ୍ତି ରି ରିଟର୍ଣ୍ଣ କରନ୍ତି ମୁଁ ରିଟନ୍ କରିଦେବି ହଁ ମୁଁ ରିଟର୍ଣ୍ଣ କରିଦେବି କିନ୍ତୁ ମୋ ସାଙ୍ଗମାନେ ରିଟନ୍ କରିବେନି ସେମାନଙ୍କୁ ମୋ ସାଙ୍ଗମାନେ କହିବେ ତୁ ରଖିଥା ତାପରେ ସେଇ ଯୋଉ ଡ୍ରେ ଗୁଡା ସେମାନେ ଯଦି ରଖିଥିବେ ବି କହିବେ କି ହଉ ଠିକ୍ ଅଛି ପାଟି ବାଟିରେ ପିନ୍ଧେଇକି ଯାହାବି ରଖିଦେବେ
ହୁଁ ହୁଁ
କୁ ପିନ୍ଧିବେ ପିନ୍ଧିବେ ନା ସାଙ୍ଗମାନଙ୍କୁ ଅଲ୍ଟରନେଟ୍ ସମସ୍ତେ ସମସ୍ତେ ନେଇ ନେଇ ନେଇ ନେଇ ପିନ୍ଧିବେ
ପ୍ରଡକ୍ଟ ଆସୁନି ପ୍ରାୟ ଆଇଟମ୍ ଆଣଙ୍କର ଦେଖିବେ ରିଟନ୍ ଆଇଟମ୍ ଥିବ କିଛି ଲାଗିଥିବ ତା ପ୍ରାୟ ଆମକୁ ପିଲାମାନଙ୍କୁ ପ୍ରାୟ କହନ୍ତି ଭାଇ ଦୁଇଶହ ଟଙ୍କା ରଖିଦିଅ ବରଚ
ମେଷରୁ ବି ସେମ୍ ଭାଇ ନା ମେଶରୁ ବି ଭଲ ମୁଁ କହୁଛି ମୁଁ ସେମିତି ରିଟର୍ଣ୍ଣ ହେଉଛି ହେଉଛି କିନ୍ତୁ ମାନେ ମୁଁ ଯେତିକି ଜଣେ ମୁଁ ଯୋଉଗୁଡା ବି ମଗେଇଛି ଅଧିକ ଅଧିକ ଦାମ୍ ବି ଯାହାବି ମଗାଏ ମୁଁ କହିବି କ୍ୱ। ଲିଟି ଭଲ କପଡ଼ା ଭଲ ତ ଆସିବ ନା ଯଦି ଅଧିକ ନେଇ କପଡ଼ା ଭଲ ଆସିବ କି ଷ୍ଟ୍ରଙ୍ଗ ଅଠା ଲାଗିଥିବ ଏଥିରେ କେଉଁ ଦଶ ଟଙ୍କିଆ ଅଠା ଲାଗିିବ ଶୁଣୁ ପ୍ରିୟା ସେମିତି ଯଦି ବି ମଗାଏ କିନ୍ତୁ ସେମ୍ କ୍ଵାଲିଟି ଆସେ ତ ମେଷରୁ କଣ ପାଇଁ ନ ମଗେଇବ ତମେ କମ୍ ଟଙ୍କାରେ ବି ସେଇଆ ପିନ୍ଧୁଛୁ ଅଧିକା ଟଙ୍କା ମୁଁ ମୁଁଏଇଖିନା ସେଇଟା ମେଷରେ ଯଦି ପାଞ୍ଚଶହ ଟଙ୍କା ଦେଖେଉଛି ସେଥିରେ ହଜାର ଟଙ୍କା ଦେଖଉଛି ତାହେଲେ ମୁଁ ଆ ହଜାର ଟଙ୍କା କହିକି କହିପାରିବି କି ମୁଁ ହଜାଣ ରେ ଆଣିଛି କାଁଇକି ନା ସେଇଟା ସେଇଥିରେ ମିଳୁଛି ଏଇଟା ଏଇଥିରେ ମିଳୁଛି କିନ୍ତୁ ଭଲ କ୍ୱାଲିଟି କହୁଥିରେ ଏମିତି ନାଇଁ ସବୁ ଜିନିଷରେ ସେମ୍
ଶୁଣ ମୁଁ ତମେ ଆଉ ଥରେ କଲ୍ କର ହେଲା ହୁଁ
ସେମିତି କିଛି ନାହିଁ କିଏ ପାଟି କରୁଚୁ ସେ ସିଏ ଅନ୍ଲାଇନି କଟିଯିବ ବି ଚଳିବ
ନାଇଁ ମୁଁ ତ ଜାଣିନି ନା ମତେ ଜଣେ ମତେ ସେ ରୁପାଲି ଦିଦି ଯୋଉ ନୁହନ୍ତି ତ ମତେ କହିଥିଲେ ପାର୍ଟି କଲେନି ମତେ କହିଲେ ଟେନ ଟୁ ଟୋନ୍ ମିଟିନି ଥାର୍ଟି ସେଣ୍ଡ ହେଲେମେ କଲ୍ କଥା ହେଇପାରିବ ତାଠୁ ଅଧିକ ନାହିଁ ତ ମୁଁ ସେ ତାଙ୍କ ପ୍ରୋଟୋକଲ ଟାକୁ ଫଲୋ କରୁଛି ଆଉ
ହଁ ହଁ କାଟି ଦିଅନ୍ତୁ କାଟି ଦିଅନ୍ତୁ